ହ୍ୟାଲୋ।
ହ୍ୟାଲୋ।
କଣ କରୁଛି କେତେ?
ଆ ତୁ ତ ତ ହୋଷ୍ଟେଲ ଜଣା ପଡ଼ୁନି।
ଆଉ କିନି ଜଣାପଡୁଛି ବଡ ଲୋକ ଭଳିଆ ନା ଛୋଟ ଛୁଆ?
ଏଇ କି ପୁରା କ୍ଲିୟର ଆସୁଛି ଭୟସ ଟା।
ବଢିଆ।
ହୁଁ। ଆଉ କଣ କୋଉଠି ଅଛୁକିରେ କୋଉଠି ବସିଛୁ?
ଘର ଭିତରେ।
ଗୋଟେ ତମ ଘର ନା କଣ?
ହଁ।
ଦେଇଅଛନ୍ତି ତୋ ପାଖରେ?
କେହି ନାହାନ୍ତି।
ଦିଇ ଜଣ ନା ତିନି ଜଣ।
ଟୋଟାଲ ନାହାନ୍ତି ରେ।
ଓହୋ ନିରଳା ଜାଗାକୁ ଅଶିଚୁ ଆଉ।
ହୁଁ।
ଆ ରାଜ ଗୋଟେ କଲ ଆସଛି ଗୋଟେଇ ମାନେ ଗୋଟେ ଫେକ୍ କଲ ଟା ଆସିଥିଲା ହେଲା ଫ୍ରଡ କଲ।
ଝିଅଟେ?
ନା ବେ ଏଟା ଗୋଟେ ଲୋକଟେ ଉତ୍ତରପ୍ରଦେଶ ଆଡୁକୁ କରୁଥିଲା।
ହଁ।
ହେଲା ଆମେ ଏମତି ସାଇବର କ୍ରାଇମ ରରେ ହେଲା।
ହୁଁ।
ଆଉ ପୁରା ତମେ ଏଇ ଯୋଉ ନମ୍ବର ଟା କେତେ ଦିନ ହେଲା ଯୁଜୁ କଲନ୍
ହଁ।
ରୋମ କୋଲ ଏଇଟା ମୁଁ ୟୁଜ କରୁଛି ଚାରି ପାଞ୍ଚ ବର୍ଷ ହେଲାଣି। ତାପରେ ହେଟୁ ହୁଁ କହିଲ ତମ ଘର ଲୋକ ୟୁଜ କରୁଛ ନା ତମେ ତୁ କେବଳ ବ୍ୟବହାର କରୁଛୁ ମୋଟ ସେଠୁ ମୁଁ ହିନ୍ଦିରେ କହିଲ ହେଲା ମୁଁ କହିଲି ମୁଁ ସେଇଠୁ ବ୍ୟବହାର କରୁଛି ଏଇ ନମ୍ବର ଟା କୁ। କାଲି ପାଞ୍ଚ ବର୍ଷଲା ପ ତ ହେଲା ତମେ ଯୋଉ ଗନ୍ଧି ହରକତ କରୁଛ। ଏ କହିଲା ମତେ ହେଲା ମୋବାଇଲ ରେ ତମେ ଯୋଉ ଆରେ ଛଅଟା ମୁଁ ଜଣିନି ଏତେଠ ମତେ କଲା ତ ଏତେ ଯୋଉ ଭିଡିରେ ଦେଖୁଛ ଆଉ କହନ ମାମା ମାପା ଆଣିବା ଯଦି ତାପରେ ସବୁ ନାମ ପଦନ ହ ଇଏ ସିଏ ହେଲା।
ହଁ।
ଏମିତି କହିଲା ଆଉ କହିଲା ସେଠୁ କହିଲା ଆମେ ଗୋଟେ ଏଫଆଇ ଆର ଏଫଆଇ ଆର ଦର୍ଜ କିଆ ଏମିତି ଗୋଟେ କଣ କହିଲା। ହିନ୍ଦୀ ରେ।
ହଁ
ତାପରେ, କହିଲ ଅଫିସର ମାନେ ତମ ଘର ଟିକ ଯିବେ ଆଉ
ହୁଁ
ମୁଁ ଏଠେ ଡରିିବଲି ଆ କହିଲ କଣ କିରି ଏମିତି କହିଲ ସେଇଠୁ ମୁଁ କହିଲି, ଆଜ୍ଞା, ମୁଁ ସେ ବିଷୟରେ ଜାଣିନି କିଛି, ଆଉ କଣ ହେଲା ଏମିତି କଣ କିଛି ଜାଣିନି ତ ମୁଁ ଆଣିନି, କିଏ ଦେଖୁଛି?
ଛାଡ଼ି ଦିଅନ୍ତ ମତେ ଆଉ
ସେଏ କହିଲା, ହଁ ଜାଣିନ ବୋଲି ତମକୁ ଜଣେଇ ଦଉଛି, କହିଲା ତମେ କଣ କରୁଛ? ମୁଁ କହିଲି କଲେଜ ରେ ପଢୁଛି ଆଉ ଏଡୁ। ଏଠୁ ଏଇଠୁ କହିଲ ହଉ ତମକୁ ଜଣେଇଦେଲି ଆଉ ଏମତି ଏମିତି କରିବନି, ସେଇଠୁ ମୁଁ କହଲି ଥାଙ୍କ ୟୁ ଯେମିତି କହିଦେଲି, ତାପରେ ସେଇଠୁ କାଟିଦେଲା କଲ ଟାକୁ। ମିଛୁ ଟାରେ ଫର୍ଡ କରି ଡରଉଛନ୍ତି।
ହଁ ତାରେ ମୁଁ ଏଇଟା ଏଇ ଇନଷ୍ଟା। ଗାର୍ମ ରେ ଏମିତି ଗୋଟିଏ ଭିଡିଓ ଦେଖିଥିଲି ତୁ ଯେମିତି କହୁଥିଲୁ।
ହୁଁ ହୁଁ।
ପୁରା ସେମ ଭିଡିଓ ଦେଖଥିଲି ଗୋଟେ।
ସେମିତି ତ କହୁଛନ୍ତି ଏଗୁରା ମୁଁ ବି ଦେଖିଥିଲି ଗୋଟେ ଇନଷ୍ଟାଗ୍ରାମ ରେ ଯେ, ପଛରେ ସେଠୁ ସର୍ଚ କଲି ଦେଖିଲି ବାହାରିଲା କେତେଗୁରେ ଫରୱାର୍ଡ଼ ହେଇ ସବୁ। ଗୋଟେ ଲୋକଟେ କହିଲା ତେରି ମା କେ ଦେଖତା ହୁଙ୍ଗୀ। କହିଥିଲା କଣ ଗୋଟେ? ହଁ ଏଇନା ହସି ହସି ଗଢିଗଲି ଆଉ ଏଇଟା ମୁଁ ହସି ହସି ଗଢିଗଲି ଆଉ ମୁଁ କହିଲି ଏଇଥି ବଜଉଥିଲା। ଛଅଟା ପର୍ଯ୍ୟନ୍ତ କିଏ ଶୁଏ? ଆରେ ୟାର ହେଲା କିରେ?
କାହାର?
ଟ୍ୟାକ୍ସ ଫ୍ୟାକ୍ସ କଣ ଆସିଲା କଣ କହୁଥିଲୁ?
ଯୋଉ କେୟାର ରେ ତ।
ଥଣ୍ଡା।
ଚନ୍ଦା।
ଆୟଏ।
ଡେଙ୍ଗା ପିଲାଟା ଦେବୁ।
ହଁ ଡେଙ୍ଗା ପିଲାଟା ଯୋଉ ଢେଙ୍କା ପିଲାଟା।
ତାର ତାର କୋଉ ଜାଣି। ତାର ଆସିଛି କି ନାଇଁ ମୁଁ ଜାଣିନି ଆସିଥିବ କାଳେ।
ଚିନି ଭରା କଣ କରୁଥିଲା, କଥା ହବ ବୋଲି ନା କଣ କେଜାଣି, ଆସୁଥିବ ବୋଧେ ଆଉ। ନା ନା ଧଦିଲକି।
ବାହାରି ପଡିଥିବ ମଝିରେ ଗୋଟେ ଗୋଟେ।
ଆରେ ଆଙ୍କର କାଲି କଣ ଘରେ ଗଟେ ଗଣ୍ଡଗୋଳ ହେଇ ଯାଇଛି ପୁରା।
ହଁ।
ହାପି ତାଙ୍କ ଏଇ ଯୋଉ ସରି। ସେ ତାଙ୍କ ଘର ଲୋକଙ୍କୁ ଇଏ କରିପାରୁନି ଆଉ।
ହଁ ଠିକ, ସେ କିଛି ଜାଣିପାରୁନି ଖାଲି ବେଲେ କାଙ୍ଗ ଭଳିଆ ଡୁଙ୍ଗୁଛି।
ଗଟ କଙ୍ଗଳ ହଉଛି ଆଉ।
ଆରେ ଆକୁ ବିକି ଦେଇଛନ୍ତି ଜାଣିଥିବୁ ତ।
ହଁ।
ବିକି ଦେଇ ପଇସା କରନ୍ତୁ ଭଲ କି ଦିଟା କଣ ହେଇଥିଲେ, ଲାଇନକୁ ପଳେଇବ ଏକାଥରେ।
ତୁ ଅଧିକା ବ୍ୟବହାର କରୁଛୁ ନା ହଉ ଏତିକି କରିକି ତମ ତ ବେପାର ହେପାର କର। ଅଧିକା ଏଠୁ କଲ କରିକି ସବୁ କହିବା ଆଉ। କହିବା ଆଡଭାନ୍ସ ରେ ଆଠଶହ ଟଙ୍କା ଆଣିଥିବାରୁ। ଆ ଚିନୁ ର ତ କାଇଁ ମୀଲାନି କିନ୍ତୁ ସରୀ ଆରେ ୟାର। ତ କାଇଁ ମିଳିଲାନି ପଇସା?
କାଆର?
ଡେଙ୍ଗୁର।
କୋଉ ଡେଙ୍ଗୁ?
ଆରେ ଇୟାର। ହେଇ ଖେଳୁଚ଼ି ଗେମେ।
ଓହୋ ସିଏ ତାର ଏଇ କିଂ ଯୋଉ ଆଉ କେତେଦିନ ଗଲେ ଏ ଦେଖେବ ଆଡ୍ କରିଆ ପାଇଁ। ଯୋଉ ତାପରେ ଆଡ୍ କଲାଡୁ ଯାଇକି ଦେଖେବ କେତେ କଣ ହେଇଚ଼ି ପଇସା।
ତର କଣ ସାଙ୍ଗେ ସାଙ୍ଗେ ମିଲିଲା ନା କେତ ଦିନି ପରେ?
ମୋର କେ ଦିନି ପରେ ଯାଇକି ଦେଖିଇଲା ନା।
ଓ ହଁ।
ଏଇଟା କାହିଁ ନା କମ୍ପ୍ଲିଟ୍ କ କଥା ହେଇକି।
ଉୁଁ। ଆ ଆଜି କଣ ଏସମୟ ଲାଗୁଚ଼ି କ ଥା ଥବୁନା ଛଅ ମିନ୍‌ଟି ହେଇଚ଼ି। ମୁଁ ଗାଧେଇକି ନା ଆସିବ ସା ଖାଇ ଖୁଆଇକି ବସିଚିପରା ଖରାରେ।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
ଆଲୋ ଆଁ ଲେଖିଦେବି ଲେଖିନି ଲେଖିଦେବି ଏଟା ଅ ସେରଟା କାଇଁ, କୁଆଡେ ଯାଉୁଚୁ? ଏଇଟା କୋଠଅର। ।
କୁଆଡେ ଯାଉଚୁ କିରେ?
ଆ ଏ କୋଠ ଘର ଟିକେ ଯାଉଛି ଏ। ତା ବର୍ଷା ଫର୍ଷା ହଉଚ଼ି।
ଓ ହୋ।
ଆରେ ଇୟା ତା ଘସ୍ ରା ପଳେଇ ଆସିବ କି ମଝିରେ ମଝିରେ କିଛି ହବନି ତ?
ହଲାଣି କେତନ କରୁଥିବେ ୟାଡୁ। କହୁଥିଲି ସାଉଣ୍ଡ ଫାଉଣ୍ଡ ହେଲେ ରିଜେକ୍ଟ୍ କରିଦେବେ।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
ଆର ଅସି ଟଆଁ । ସେଟା ଏଇଟା ସେ ତାଙ୍କର ଏଟା ମିଶେଇ ବେ ସେ ପଇସା ଯୋଉଟା ହେଇଥିବ ସେ କାଥରେ ସେଇଠିକି ହେଇ ଯିବ।
ଶହେ ଟ
ଯିଏ ବ୍ ମାନେ ଯିଏ କଲ୍ କରୁଛି ତାର ତ ପୁରା ପନ୍ଦରଟା ଟାସ୍କ୍ କମ୍ପ୍ଲିଟ୍ ହେଇଗଲେ ଯାଇଁକି ମିଳିବ ତାକୁ ଶହେ ଟଙ୍କା।
ହୁଁ।
ଆଉ ଯେ ଆର ପିଲା ଟା କେତେଟା କଲ କରିବାକୁ ପଡିବ ତାକୁ କଥା ହବ ।
ଯୋଉ ଯେତେ ଟାସ୍କ୍ ଦେଇଥିବେ ସେତେଟା କଲେ ଯାଇକି ହବ। କରିବ ଆଉ ଅଧିକାତ କିଛି କରିପାରିବନି? ଯାହା ଟାସ୍କ୍ ଅଛି ସିଏ କଲ କରିପାରିବ ଆଉ ମୋର ସରିଯାଇଛି ମୁଁ କଲ୍ କରିପାରିବିନି।
ଉଁ ହୁଁ।
ତୁ କହିଲି ତୁ ଏଇନେ ମତେ କରୁଚୁ ତୋତେ ମିଳିବ ଶହେ ଟଆଁ ମତେ ଅଶୀ ଟଙ୍କା।
ଓ ହୋ।
ସେଇଠି ପୁରା ଦେଖେଇ ଦେଲା ଯୋଉ ଯେତେବେଳେ ଫୋନ ନମ୍ବର ଦେଇ କଲ୍ କରିବା ପାଇଁ ସେଇଠି ଲେଖିଥିଲା ଯୋଉ ଯା ଆଉ କଲ୍ କରିବ ଅଶୀ ଟଆଁ ମିଳିବ ଲେଖିନଥିଲା।
ଏ କଥା ହେମି ଯେ ଆଉ ଝିଅ ପିଲାଙ୍କ ସହିତ?
ଝିଅ ପିଲା ଏରା ଗୁରେ କର କଲ୍ କରିଦଉଛନ୍ତି ମଝିରେ ମଝିରେ।
ଆମକୁ କାଇଁ ଗ୍ରୁପ୍ ଫ୍ରୁପ୍ ରେ ପଶଉନାଆନ୍ତି କେଇ?
ପଶିବୁ ପଶିବୁ ଛାନିଆ
ସଟ୍ କଲ୍ ଆସୁଚି ବୋଲି ଗ୍ରୁପ୍ ଗ୍ରୁପ୍ କଲ୍ ଆସୁନି।
ସେ ଯୋଉ ଖାଲି କହିବୁ କିଏ ଫ୍ରି ଅଛ କି? ଏତିକି କହିଦବୁ ଖାଲି କଲ୍ ଆଇବ ଖାଲି ଘାଇ ଘାଇ କଲ୍ ଆଇବ।
ଗାଧେଇଲୁନି?
ହଁ କେତେବେଳକୁ ଗାଧୋଇ ଗୁଧେଇକି ଆସିକି ଖାଇକି ବସିଚି।
କ୍ରିଷ୍ଣା କୁ ଆ ଦେଇଦେଇଛି ସେଇଟା ଅପ୍ ଟା।
ହଁ ତାର କାଲି କରିଦେଲି।
ତାର ହେରା ପୁଣି ଆସିଲା ପରେ ହେଇକି ସେ କଥା ହେଇପାରିବ ନା ହଁ।
ହଁ ତାର ଆସିଲେ ଯାଇକି ତାର ଏଇନା ଆସିନି ତୋର ଆସିଛି ତୁ ତାକୁ କଲ୍ କରିପାରିବୁ।
ଓହୋ ତା ପ୍ରୋଫାଇଲ୍ ଟା ଯୋଉ କମ୍ପ୍ଲିଟ ହେଇନି ନା କଣ?
ହଁ କରିଦେଇଛି। ଆଉ ଗୋଟେ ଝିଅତ କଲ୍ କରିକି ସିଧା ସିଏ ନା ନା ଗାଁ ଠିକଣା ସବୁ କହିଦଉଛି।
କଣ?
କହିଲି ଗୋଟେ ଝିଅ ଗୋଟେ କଲ୍ କରିକି ଏକାଥରେ ନାଁ ଗାଁ ଠିକଣା ସବୁ କହିଦେଉଛି?
ସବୁ ତ କହିଦବା ମାଗଣା ପଇସା ମାନେ ଯୋଉରା ସ
ହପରା ମାନେ ଯୋଉରା କଇବନି ସେଇରା କୋଉଚି।
ପଳେଇ ଆସିଲା ଆଉ ଆଉ ତାକୁ କହିଦେଲି କଥା ହେଇ ଆସିଲି ମୁ
ଉ ଯାଉ
ହୁ ହୁଁ।
ନା ଧରିକି ସବୁ କହୁଚି କଉଚି ଏଇଠେ ଏଇଠେ ସବୁ ଏମତି ଏମତି ମୋନା ଏଇଆ ଏଇଆ।
ତୁ କଇବୁ ପ୍ରସ ପଇସା ଟା କଣ ପାର୍ସଲ ହେଇଯିବକି ଆଡ୍ରେସରେ
ହଉ କହିବୁ ପଇସା ପାଇବନି ପଇସା ଓଲଟା ଦବୁ କି ତ ହାତରୁ ବାଜିବ।
ହୁ
ଏଇଟା ଗୋଟେ ହେଇଗଲା ଆଉ ଗୋଟେ କଲ୍ ଟେ କରି ଦେ।
ହୁ ହୋଉ।
ରହେ
ହୁଁ ଆଉ ଗୋଟେ କର ହଁ ମୁଁ କାଟି ଦଉଚି।